ହଁ, ହଁ, ହଁ, ଶୁଣାଯାଉଛି। ନମସ୍କାର କଣ କରଛ?
ଏଇ ଖାଇକି ଶୋଇଥିଲି।
ଆଉ ଆପଣ?
ହଁ, ଏଇଠି ଖାଇକି ଛୁଆଙ୍କୁ ଖାଇବାକୁ ଦେଇକି ଛୁଆ ସବୁ ଏକର ସେକର ହଉ ବସିଛି ଆଉ ବସିକି ଫୋନ ଟିକେ ଦେଖୁଥିଲି ଆଉ। କଣ ଖାଇଛ?
ତ ଚିକେନ ତରକାରୀ।
ଓହୋ, ମାମା କରିଥିଲେ ନା ତମେ?
ନାଇଁ ମାମା କରିଥିଲେ।
ଆଉ ମାମା ହେରିକା ହଁ, ମୋର ହେଇଗଲାଣି
ଆଚ୍ଛା।
ଆଉ ମାମା ହେରିକା କଣ କରୁଛନ୍ତି?
ମାମା ଶୋଇଛନ୍ତି ଆଉ ଭାଇ ଅଫିସ ଯାଇଛନ୍ତି ମୁଁ ଆସିଛି ହଷ୍ଟେଲରୁ ତ ଯିବି କାଲି ଆଉ।
ସମସ୍ତେ ଭଲ?
ଆଜ୍ଞା।
ଆପଣ କଣ ଖାଇଲେ?
ଆମର ତ ସାଧା ବିନା ପିଆଜ, ରସୁଣ ଆମ ବର୍ଷକ ବାର ମା ଖାଉ ଆମର ଆଜି ଡାଲମା ଆଉ ଆଳୁ ଭର୍ତା ଆଉ କଲରା ଆଳୁ ଭାଜିଥିଲି
ଆଚ୍ଛା। ଟୋଟାଲି ଆଇଁଷ ଖାଆନ୍ତିନି ବୋଧେ? ଆଚ୍ଛା। ଆଚ୍ଛା। ଆ ଆପଣ ଏବେ ମୁ ପ୍ଲସ୍ ଥ୍ରୀ କରୁଛି
କୋ କୋଉ ୟର୍?
ସେକଣ୍ଡ ଇୟର
ବୋ କଲେଜରେ ଏଇ କଟକରେ ନା ଭୁବନେଶ୍ଵରରେ
ହଁ କଟକରେ
ଆଉ ଘରେ କିଏ କି ଆଛ
ମୁଁ ବାପା ବାବା ଭାଇ
ହଉ ଏ ବର୍ଷ ରଜ କ କୁଆଡେ ଯାଇଥିଲା
ଏ ରଜରେ ଆମେ ଖାଲି ଭୁବନେଶ୍ଵର ଯାଇକି ବୁଲିକି ଆସିଥିଲୁ ତାପରେ ଆମ ଗାଁରେ ହିଁ ମଜର ଉତ୍ସବ ହଉଥିଲା ସେଠି ପାଳନ କରୁଥିଲୁ ନା ରଜହସ ଉତ୍ସବରେ ତ ବହୁତ ପ୍ରକାର ଦୋଳି ନେ ହୁଁ ଅଲଗା ଅଲଗା ପ୍ରକାର ରଜ ପାନ। ଏସବୁ ଖାଇକି ବି ମଜା ମସ୍ତି କରିଥିଲୁ ତାପରେ। ଓ ସତର ରେ ତ ଆମ କଲେଜ ଖୋଲିଗଲା ସବୁ‌।
ଗାଁ ରେ ସବୁ ଜେଜେ ବାପା ଜେଜେ ମା ସମସ୍ତେ ରହୁଥିବେ ନା।
ଉଁ ହଁ ଜେଜେ ବାପା ଜେଜେ ମା ଏକ୍ସପାର କରି ଗଲେଣି ହେଲେ ମ ମୋ। ପଡିକି ଅଛନ୍ତି ଆଉ।
ଅ ହଁ।
ଆଜ୍ଞା। ଆଉ ଆପଣ ରଥଯାତ୍ରରେ କଣ ପ୍ଲାନ୍ କରିଛନ୍ତି।
ରଥ ଯାତ୍ରା କୁ ମୋର ଗୋଟା ଛୋଟ ଝିଅ ଅଛି ଷଷ୍ଟ ରେ ପଢୁଛି ତା କୁ ନାଚ ଶିଖଉ ଶିଖୁଛି ସିଏ। ଆଉ କ୍ଲାସ ଯାଉଛି ଆଉ ସେ ତା ପାଇଁ। କି ଏଇ ଗୀତ ସବୁ ପ୍ରିପୋୟାର କରୁଛୁ ଆଉ ମାନେ ବଛା ହଉଛି ଆଉ।
ଆଚ୍ଛା ଆଛା।
ଆଉ ଆମ ଘରେ। ମୋ ଭାଇ ନିଜେ ଗୋଟା ଛୋଟ ରଥ‌। ତିଆରି କରିକି ତାକୁ ଗାଁ ରେ ଗଡଉଛି। ସେଥିପାଇଁ କି ବହୁତ ପ୍ରକାର ଆୟୋଜନ କରାଯାଉଛି ଆଉ।
ଆଚ୍ଛା ଆଚ୍ଛା ହଁ।
ଗଁରେ ବହୁତ ପ୍ରକାର। ପିଲାମାନେ ଆସିବେ ଛୋଟ ଛୋଟ ଛୋଟ ଛୋଟ ମାନେ ପିଲାମାନେ ଆସିବେ ନାଚିବେ ଗାଇବେ କିଛି କହିବେ‌। ବଡ ଲୋକ ମାନେ କିଛି କହିବେ ଠାକୁରଙ୍କ କଥା ଶୁଣିବେ। ଆଉ ରଥଯାତ୍ରା ଦେଖିବେ ରଥ ଟାଣିବେ କେତେ ପ୍ରକାର କଥା ହବ ତାପରେ। ଏ ଆମର ଏମିତି ସ ହବ ଆଉ‌।
ଆପଣଙ୍କ ରଥଯାତ୍ରା ଏତେ ଆଡମ୍ବରରେ ପାଳନ କରାଯାଏ।
ହଁ ଆମର ବର୍ଷ ସାରା‌। ବର୍ଷ ସାରା ଅଲଗା ଅଲଗା ଜିନିଷ ଉଁ ମାନେ ପର୍ବ ପର୍ବାଣୀ ପାଳନ କରାଯାଏ ଏଠି‌।
ଓ ହୋ ଆପଣଙ୍କ ଘର କେୋଉଠି‌।
ଏଇଠି ବାରଙ୍ଗ ରେ‌।
ଆଜ୍ଞା ଆଜ୍ଞା। କଣ।
ଆମ ଆମ ଘରେ ମୋ ବାପା ଅଛନ୍ତି ମୋ ମା ଅଛନ୍ତି। ଆଉ ମୋ ମୋ ଛୁଆ ଯୋଡାଏ ଛୁଆ ଆଉ ମୋ ସ୍ଵାମୀ ଆଉ ମୁଁ। ମୁଁ ମୋ ବାପାଙ୍କ ଘରେ ରହୁଛି ତ।
ଓ ହୋ।
ମୋ ଶାଶୁ ଘର କଟକ ରେ।
ଆଚ୍ଛା ଆଚ୍ଛା ଆଉ ଆପଣ ଙ୍କ ଦେହ କେମିତି ଅଛି?
କଣ କହିଲ?
କଇ ଆପଣଙ୍କ ଦେହ କେମିତି ଅଛି?
ହଁ ହଁ ମୋର ଭଲ ଅଛି ଦେହ ଭଲ ଅଛି। ଘରେ ଟିକେ ବାପା ମା ଟିକେ ଅସୁସ୍ଥ ନହେଲେ ଆଉ ସବୁ ଭଲ ଅଛୁ।
ଆଛା ଆଛା ଆଉ ରଜରେ ଆପଣ କେମିତି କଣ ପାଳନ କରିଥିଲେ?
ରଜରେ ଏ ବର୍ଷ ତ ଆମ ଯୋଉ ବାଲିଯାତ୍ରା ଭୁବନେଶ୍ଵର ବାଲିଯାତ୍ରା ପଡିଆରେ। ରଜ ମହୋତ୍ସବ ପଡିଥିଲା ଆମେ ସେଠିକି ଯାଇଥିଲୁ। ଆଉ ମୋ ଝିଅ ମାନେ ଦୋଳି ଖେଳିଲେ। ଆଉ କେତେ ପ୍ରକାର ଜିନିଷ ସବୁ ଯେମିତି ରଜପାନ। ଆଉ ଖାଇଲେ। ସେଠି କେତେ ସୁନ୍ଦର ପ୍ରତିଯୋଗିତା ହଉଥିଲା ଯେମିତି କିି ପୁଚି, କବାଡି। ଏ ବହୁତ ଯେମିତି ଆମ ପାଇଁ କି ବି କିଛି ଥିଲା ହୁଳାହୁଳି ପ୍ରତିଯୋଗିତା। ଶଙ୍ଖ ଧ୍ୱନି ପ୍ରତିଯୋଗିତା। ଆଉ କାନ୍ଦିବା ପ୍ରତିଯୋଗିତା। ବହୁତ ପ୍ରତିଯୋଗିତା ହଉଥିଲା ଯାହାର
କାନ୍ଦିିବାର ବି ପ୍ରତିଯୋଗିତା ରଖିଥିଲେ?
ହଁ ହଁ କାନ୍ଦିବା ମାନେ ଯେମିତି କି କାନ୍ଦିବା ମାନେ ଏଇ ନର୍ମାଲ କାନ୍ଦିବା ନୁହେଁ ଯେମିତି ଝିଅ ବି ହେଲା ବେଳେ ସେଇଟା ଆମର ଆମ ବୁଡି ଯାଉଛି ନା ସେ କୃତି ଟା ଆମର ବୁଡି ଯାଉଛି ସେଥିଲାଗି ସେ ଗୋଟେ ପ୍ରତିଯୋଗିତା ହୁଏ। ତ ଯିଏ ଭଲ କାନ୍ଦି ପାରନ୍ତି, ମାନେ ଯେମିତି କିି ବାହା ହେଲା ସମୟରେ ଯୋଉ କାନ୍ଦଣା। ହୁଁ ଝିଅ ବିଦା ହେଲା ସମୟରେ। ଆଉ କିଏ କାହାର କଣ ଅସୁବିଧା ସମୟରେ ଯୋଉ କାନ୍ଦଣା ସେ ଏଇ ସବୁ ପ୍ରତିଯୋଗିତା ହୁଏ। ଯିଏ ସୁନ୍ଦର ଭାବରେ କାନ୍ଦି ପାଇଲେ। ଆଉ ଲୋକଙ୍କର ମତାମତ ନେଇକି ତାକୁ ଭଲ ଉପହାର ଦେଇକି ଉ ସମ୍ମାନିତ କରନ୍ତି।
ଆଚଛା ଆଚଛା ହଁ ହଁ ସେଟା ବି ଠିକ କଥା କାରଣ ଆଜିକାଲି ତ ଆଛି ମତେ ଗଲା ଆଉ କାନ୍ଦ ବିି ନାହାନ୍ତି।
ଆମର ବହୁତ ସ୍ତ୍ରୀ ଲୋକ ବହୁତ ଯାଇକି ସେଠି ଯୋଗ ଦଅନ୍ତି କାନ୍ଦିବା ପାଇଁ ସ ଶଙ୍ଖ ଫୁଙ୍କିବା ପାଇଁକି ବେଲୁନ ଫୁଙ୍କିବା ପାଇଁକି ଛୁଆ ମାନଙ୍କ ପାଇଁ ବଡ ମାନଙ୍କ ପାଇଁ ଏମିତି ଯୋଉ ମ୍ୟୁଜିକ ଚେୟାର ଯୋଉଟା କହୁଛନ୍ତି ସେ ସେଥି ପାଇଁ ଚିତା ପାଇଁ ଝୋଟି ପାଇଁ। ସବୁ ମାନେ ପ୍ରତିଯୋଗିତା ସେଠି ହୁଏ। ସମସ୍ତେ ଅଂଶଗ୍ରହଣ କରିବେ ସମସ୍ତେ ଏ ସବୁଦିନ ହବ ଏଇ ଜିନିଷ ଟା।
ଆଛା।
ମାନେ ରଜ ଚାରି ଦିନ ଯାକ ସବୁଦିନ ହବ।
ଆଉ ଟ ବହୁତ ଭଲ।
ବହୁତ ସୁନ୍ଦର ଲାଗେ।
ଆଜ୍ଞା ମଜା ବି ଲାଗିଥିବ ଝିଅ ମାନଙ୍କୁ।
ଝିଅ ମାନଙ୍କୁ ମା ମାନଙ୍କୁ ହଁ ରୋଷେଇ ରୋଷେଇ କରିବାକୁ ବି ପଡେନି ସେଠି ରୋଷେଇ କରିକି ଖାଇବାକୁ ବି ଦିଅନ୍ତି।
ଆଛା।
ଖାଇବାକୁ ଦଅନ୍ତି ଚେୟାର ଫେୟାର ପକେଇକିରି ବସିବାକୁ ବି ଦିଅନ୍ତି। ଉ ମାନେ ପଙ୍ଖା ଫଙ୍ଖା ଲଗେଇ ଦିଅନ୍ତି ବସିବେ ଆରାମ ସେ। ଉଁ ସଖାଳ ଦଶଟାରୁ ଆ ଦଶଟାରୁ ମୁଁ ଜାଣିଛି ଦଶଟାରୁ। ଦଶଟାରୁ ସନ୍ଧ୍ୟା ରାତି ଆଠଟା ପର୍ଯ୍ୟନ୍ତ ଖୋଲା ରହେ। ଆଠଟା ପରେ ଯିଏ ଯେମିତି ଝିଅ ବୋହୁ ଯେମିତି ଯିବା କଥା ତାଙ୍କ ଘରକୁ ଯାଆନ୍ତି।
ଉଁଁ ହୁଁ।
ହଁ ଯୋଉ ପୋଡ଼ପିଠା ପ୍ରତିଯୋଗିତା ହୁଏ। ଛୋଟ ଝିଅ ମାନଙ୍କର କବାଡି ପ୍ରତିଯୋଗିତା ହୁଏ। କୁଇଜ କୁଇଜ ଗୁରାକୁ ବି ପଚାରନ୍ତି।
ପୋଡ଼ପିଠା ପ୍ରତିଯୋଗିତାରେ କଣ ହୁଏ?
ଘରେ ସବୁ ପୋଡ଼ପିଠା ବନେଇକି ନେଇଥିବେ ସେଠି ଇ ଇ ଜର୍ଜ ମାନେ ଖାଇକି ଟେଷ୍ଟ କରିକି ଉଁ ଯିଏ ଭଲ କରନ୍ତି ଯିଏ ଭଲ ଟେଷ୍ଟ ଯାହାର ଲାଗିଲା ତାକୁ ସମ୍ମାନିତ କରନ୍ତି।
ଆଚ୍ଛା ଆଛା।
ପୁଚି ଆଉ କବାଡି।
ସବୁ ଜିନିଷ ହୁଏ ଆଉ।
ଏଇ ସବୁ ଟାଇମ ରେ ଝିଅ ମାନଙ୍କୁ ତ ସେଠି ବହୁତ ମଜା ଲାଗୁଥିବ। ଏଇ ସବୁ ଦେଖି ଦେଖିକି ଖେଳିବାକୁ।
ହଁ। ଆଗରୁ ଏଇ ଜିନିଷ ନଥିଲା ଏବେ ଆମ୍ ଉ ମୁଁ ଜାଣିବାରେ ମୁଁ ଆସିକି ଯିବାରେ ଏମ୍ ପାଞ୍ଚଶ୍ ପାଞ୍ଚ ବର୍ଷ ହେଇଗଲାଣି। ହଉ ହଉଛି ସମସ୍ତେ ଖୁସି ବାସି ହଅନ୍ତି ପୁଅ ମାନଙ୍କ ପାଇଁ ବି ପ୍ରତିଯୋଗିତା ଅଛି। ରେଡିଓ ଚକୋଲେଟ୍ ବାଲା ଆସନ୍ତି ସେଠି ଇ ଏନ୍ ଉଁ ମାନେ ପଚାରନ୍ତି ଉଁ ପ୍ରଶ୍ନ ପଚାରନ୍ତି। ଉତ୍ତର ଯିଏ ଦିଅନ୍ତି ତା ବି ଭଲ ଭଲ ସୋରିଷ ତେଲ, ରି ରି ରିଫାଇନ ତେଲ ସବୁ ଫ୍ରିଡମ ର ଭଲ ଭଲ ଜିନିଷ ଦିଅନ୍ତି ଉପହାର ବି ମିଳେ। ପିଲା ପିଲାମାନେ ଖୁସି ହୁଅନ୍ତି ହଁ ବହୁତ ସହିତ ଛୁଆ ମାନେ ହଅନ୍ତି, ମା ମାନେ ହଅନ୍ତି, ଆଉ ସମସ୍ତେ ତ ହଅନ୍ତି ଆଉ। ବୁଢ଼ା ବୁଢ଼ୀ ଯିଏ ଭଲ ଅ ଅ ଯିଏ କରିପାରିବ ତାକୁ ବି ଇ ଇ ଭଲ ଉପହାର ଦିଅନ୍ତି।
ଆଜ୍ଞା ଆଜ୍ଞା।
ବହୁତ ମଜା ଲାଗେ ରଜ।
ସେଇ ଇଏଟା କୋଉଠି ହୁଏ କି?
ଏଇଟା ଭୁବ ଭୁବନେଶ୍ଵରର ବାଲିଯାତ୍ରା ପଡ଼ିଆ।
ଓହୋ
ପଡ ଆଁ ପଡିଆ ପାଖରେ ସେଠି ଗୋଟେ ସ୍ଵସ୍ତି ଭବନ ଅଛି ସେଠି ହୁଏ। ବୁଲିବାକୁ ସୁନ୍ଦର, ସ୍ପଟ ଟା ନଦୀ କୂଳ।
ଆଜ୍ଞା ଆଜ୍ଞା।
ଆଉ ପାଞ୍ଚଶହରୁ ଛଅଶହ କି ସାତଶହ ବୋଧେ ଦୋଳି ଲାଗିଥାଏ।
ଏତେ ଦୋଳିି ଲାଗିଥାଏ?
ହଁ ବହୁତ ଦୋଳି, ବହୁତ ମାତ୍ରାରେ, ଲୋକ ଉଁ ଉଁ ସେଠି ଉଁ ଅଂଶ ଗ୍ରହନ୍ ଗ୍ରହଣ କରନ୍ତି।
ପାଞ୍ଚଶହ ଛଅଶହ ଦୋଳି ଲାଗିଥାଏ ଖାଲି।
ଆଉ ସେ ସେଟା ତ ସବୁ ବର୍ଷ ହଉଥିବ ନା ଏମ୍ ଏତେ କୋଉ ବର୍ଷ ଥାଏ ସ୍ପେସିଫିକ୍ ହବା ପାଇଁ।
ଆଜ୍ଞା ଆଜ୍ଞା।
ସବୁ ବର୍ଷ ହୁଏ ଯଦି ହବ ଆପଣ ଏଇ ଏଇ ବର୍ଷ ତ ସରିଗଲାଣି। ଆର ବର୍ଷ ଏଠିକି ଆସିବେ।
ଆଜ୍ଞା ଆଜ୍ଞା ମୁଁ ନିଶ୍ଚି
ପୁରା ପରିବାର ସହିତ ନେଇକି ଆସିବେ। ମାନେ ଜେଜେମା ଜେଜେମା ତ ନାହାନ୍ତି କହୁଚନ୍ତି। ମା, ଖୁଡି ଯିଏ ବି ଥିବେ ନେଇକି ଆସିବେ।
ଆଉ ସେଠି ମାନେ ଖାଇବୁକି ସେମାନେ ଦିଅନ୍ତି।
ଆଁ
ଖାଇବାକୁ ବି ସେମାନେ ଦିଅନ୍ତି।
ହଁ ହଁ ଅରୁଆ ଭାତ, ଡାଲମା, କ୍ଷୀରି, ଖଟ
ମ ମୁଁ ଆପଣଙ୍କୁ ଆଉ ଗୋଟେ ଥର କଲ୍ କରିପାରିବି କି?
ହଁ ଯେତେ ଥର ପାଇବେ ଏଇନା କରିପାରିବେ।
ଆଜ୍ଞା ଆଜ୍ଞା ଆଜ୍ଞା ଧନ୍ୟବାଦ କରୁଛି।
ନାହିଁ